ହ୍ୟାଲୋ।
ନାଇ କ ସୁବିଲା।
ତୋ ତ ଖାଲି ଫଡ ଫଡ ଫଡ ହେଲା ଆଉ ହଁ। କଣ କହୁଛିୁ କଣ ଏ ସେ ଦେଖିଲା ବେଳକୁ ସେ। ଚାରଟ ଟାକୁ ମୋ ଦେହ କଣ ହେଇଯାଉଛି ପାଞ୍ଚଶହ ଅଣଚାଶ ହେଇ। ଆଉ ଏଗାର ହଁ। ହ୍ୟାଲୋ। ମୁଁ କହିଲି ପାଞ୍ଚଶହ ଅଣଚାଶ ହେଇଛି ଆଉ ଏଗାର ଥିଲା ସେ ଚାଟ ଟା ଦେଖିଲା ଆଉ ମୋ ଦେହ କଣ ହେଇଯାଉଛି। ବେ ତ ନେଟୱାର୍ ପାଉନି ବାଡେଇ ଦେ ଧରି କି। ତୁ ଯୋଉଠି ବସିଥିଲୁ ସେଇଠି ବସ ବୁଲ ନାଁ ହଁ ଏବେ ପାଉଛୁ ଏବେ ପାଉଛୁ। ପାଉଛି ପାଉଛି ନା ବେ ମୋରପା ଅଛି ମୋରବା ଭୋଡା ଫୋନ୍।
ହୁଁ।
କଣ କହୁଥିଲି କହନି ବେ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
ଉଁ କଣ ତ ସେ ହେଇଛି ପାଞ୍ଚ ଅଣଚାଶ ହେଇଛି ଦେଖିଲା ବେଳୁ ମୋ ଦେହଟା ସି଼ରି ସିରି ହେଇଯାଉଛି। ତାକୁ ଦେଖିଲା ବେଳୁକୁ
ହୁଁ।
ଆଉ ଏଗାର ସେକେଣ୍ଡରେ ତୁ ଗଲପାତ ହେଇଗଲା ଆଉ କଣ କରିବୁ। ହଉ ସେ ଯାହା ହବ ହଉ ଆଉ କଣ କରିବା। ଆଉ କଣ କହୁଥିଲି କହନି ହଁ। ରହବେ କଣ କହୁଥିଲି ଭୁଲି ଗଲି।
କାଲି କାଲି ନୁହେଁ ଆମୁ ଘରୁ ଆସେ ତମ ବା କାଲିକି ଯମି ହେଲା। ମୁଁ କହିଲି ମାମୁଁ କୁ ଆସେ ତମବା ତମ୍ ବାଡିକି ଜିମି ମନ୍ଦାର ଡାଳ ଆଣିକି ଆଗେ
ମନ୍ଦାର ଡାଳ ଆଣି
ପୋତିମି।
ତୁ ଏକା ଶିଆଣିଆ ଆମେ କାହିଁ ଦମୁ।
ଉୁଁଁ ମୁଁ କଣ ଗଛ ଦେଖିନି ନା ଡାଳ ଦେଖିନି। ଭାଙ୍ଗିକି ନେ
ଆମେ ଦବୁ ହିଁ ନାହିଁ ଆମେ ଦବୁ ହିଁ ନାହିଁ।
ହୁଁ।
କଣ ହୁଁ ହଁ। ବାଡେଇମିି ଧରିକି ଚିନଚୁ ନା। କହିଲା ଶୋଇବୁ ମୁଁ ତ ଭକୁଆ ଆଉ ନା। ଆଉ କଣ କହୁଛୁ କହ?
ଆଉ ପୁଅ ଫୋନ୍ କରିଥିଲା?
ପୁଅ ଫୋନ କରିଥିଲା ତା ହାତ କଣ ମେସିନରେ ବାଡେଇ ହେଇଯାଇଛି। ବାଡେଇହେଇକି କଣ କରିଛିନା କେଇଯାଣି ତାର କଣ ହେଇଛି ତାର ବାଡେଇଇକି ତାର ଇଏ ହେଇଯାଇଛି। ବଥା ହେଇଯାଇଛି ତାକୁ ତାର ହ କଡେଇକି ଶୋଇ ପଡିଛି କି କଣ ସେଇଦିନ କିଛି ଜଣା ପଡୁନଥିଲା କାଲି ବାଡେଇ ହେଇଯାଇଛି। ଆଜି ତାର ବଥା ହେଇଯାଇଛି। ତାର ବଥା ହେଇଯାଇଛି ପୁରା ଜୋରେ ହୁଁ। ଆଉ। ଇଏ କରିଛି ଆଉ କଣ ହଉଥିଲା? ତାକୁ ଆଜି ତାଙ୍କର ଯିଏ ଆସିଛନ୍ତି ନୂଆ ଗୋଟେ ଆଇଛନ୍ତି ଯାହା ହଉ ଆଗକୁ ଗୋଟେ ବୁଢା ଟେ ଥିଲା ଲୋ ତାକୁ କନ୍ଦେଇଦେଲା ଆଉ।
ଏଇ ଶୁଣୁ ହ୍ୟାଲୋ।
ଇସ୍।
ମୁଁ କହିଲି ବୋଉ କଥା ହଉଛି ଇଆଡେ ପନିକିରେ କାଟୁଛି ପୁଅ ତା କାନରେ ଫୋନ୍ ଧରିକି ବସଛି।
ପୁଅ କାନରେ ଫୋନ୍ ଧରିକି ବସିଚି।
ହଁ ମୋ କାନରେ ବି।
କେତେ ଷ୍ଟ୍ରଗଲ୍ ଷ୍ଟ୍ରଗଲ୍ କରିଲେ ପୁଅ କରିଛି ବୁଝିଲୁ। ଲେ ଷ୍ଟ୍ରଗଲ୍ ଛୁଆ ଟା କରୁଛି ତାକୁ ତାକୁ ଇଏ କରିବୁ କଣ କରନି ପାଞ୍ଚଶହ ଟଙ୍କା ଯଦି ମିଳିଲା ତାକୁ ଶହେ ଟଙ୍କା ଭଳିଆ ଦେଇଦବୁ ହେଲା। ନଗଲ ନସାଲରେ ଛୁଆଟା କରିଚି।
ହୁଁ
ହୁଁ ସେ ସ୍ପିକର୍ ଦେଇ ହଉନି ହଇରାଣ ଆଉ ଆମ ତ ହେଇ ମାସ ହେଇଛି ବିଲେଇ ଆସିଲା ପଡିଗଲା ବା
ତୋର ଯୋଉ କଣ କହାନେ ପୁଅ ଇଏରେ ଇଅର କଟରିଆ ଲାଗିବନି ତାର ବ୍ଲୁଟୁଥ୍ କନେକ୍ଟ ହବ
ଓହୋ ତାରଲେ ଏୟଡ଼ଫୋନ୍ ଲାଗୁନି ଏଇ ଏମତି ଆଉ ପୁଣ ଲଗେଇବା କେତେ ବଢିଆ ଲାଗେ ଆଉ କଣ କହୁଛି ଆଉ ଆଜି ତୁମ ରୋଷେଇ କଣ ହଉଛି
ଆମର ସନ୍ତୁଳା ରୁଟି ଆଉ
ଭଲ ସା ଭଲ ଲାଗେଛି ମୁଁ ବି ବଢିଆ ଫୁଟା ତରଟାରେ ବନାଏ ଆସିବା ଆଗରୁ ରଶମୀ ମୋଠୁ ପଚାରି ରଖ ରେସିପି ଟା ହେଲା ତ ଦେଖ ପିଲା ବେଳକୁ ଘରକୁ ଆସି ସେ ଟ ଟା ଜମା କରୁନଥିଲା ମମମି ବିଶ୍ୱାସ କଲାନ ଜମା ଆଉ ଭଲ ରୋଷେଇ କରେ ବୋଲି ଆଉ କ କରିନି ଯା ଆଉ ପହର ଦିନ କଣ ମନେଇଲି ଓ ଏକ ନମ୍ବର ଟେସଥିଲା ଆଉଉ ବିଶ୍ୱାସ ବି କଲା କି ହଁ ଯାହା ହଉ କିଛି ତ ଗୋଟେ ଶିଖିକି ଆଇଛି ଆଉଉ ବୁଝେ ହୁଁ ଥୋଡା ଲେଟ୍ ପ୍ରୋସେସ୍ ଏ କାତରେ ଏ ଷ୍ଟ ଦବ ଯ କଣକି ରଖୁଛନ୍ତି ବା କଣ ଗୋଟ ତଳକୁ ବସୁଛି ନା କ ଦିିନ ବେଳା ନା ନା କଣ ରାତି ବେଳା ହୁ ସେ ଭୁଲ ହେଇ ପାରୁନି ବା ମୁଣ୍ଡର ସେ ଯାହା ମତେ ନୋର ରଖ ଆଉ କେେଇଟଲୁ ନା
ହେଇ ବେଙ୍ଗ ହ୍ୟାଲୋ
ମତେ କହୁ ବାର୍ଥଡେ କି ନା ମମି କି। ହଁ କରୁନୁ କର । ପନ୍ଦର ହେଲେ ଗୋଟେ ମେସେଜ୍ କରିବୁ। ଆଜି ମମିର ପନ୍ଦର କରିଦେ ତୋର ପନ୍ଦ ର ହେଇଗଲା। ଅନିଲ୍ ମେସେଜ କରିଚି ଏବେ ତାର ଛପା ମପା ଦବ କି କଣ କରିବ। ମୋର ମୁଁ କହିଲ ମୋର କାଲିକି ତୁ ପନ୍ଦର କର। କହିଲା ହଉ ମୋର ପାଞ୍ଚ ହେଇଗଲା। ହେଇ କଲା। ସେ ତୁମେ ରୋଷେଇ ବାସ ଗପିଦିଅ। ଆମେ ଏଇ ମୁଁ ତାକୁ କହିଦଉଚି କେମିତି ସନ୍ତୁଳା କରିବ। ହାଲୋ।
ହୁଁ।
ହଁ ତୁ ସିଆଡେ ଯାଉନୁ । ସେଉଠୁ ବନେଇଲି ସେ ପୁଟା ତରକାରୀ। କିଏ ଏବେ ଚିଲଉଚି ଏମିତି।
ନା ଏଇଠି ଫୋନ୍ ଦେଖୁଚି। ଫୋନ୍ ଗୋଟେ ନା ଫୋ ଏଇ ସୁଧୁରୀ ଭାଇ ପୁଅ। ସୁଧୁରୀ ଭାଇ ପୁଅ।
ତୁ ତାଙ୍କ ଘର ପର୍ଯ୍ୟନ୍ତ ଚାଲି ଚାଲି ପଳେଇଲୁଣି।
ହେ ସିଏ ଆସିଚି କ୍ଷୀର ନବା ପାଇଁ।
ଓହୋ। ସେ ଅଣ୍ଡା ପେଚା କ୍ଷୀର ନବାକୁ ଆଇଚି ଫୋନ୍ ଧରିକି ଆଁ।
ଆଉ। ସତ କଥା ଜାଣିଚୁ ନା ଗୁଡୁ ଏଇ ଗୁଡୁ। ତୁ ଏବେ ଫୋନ୍ ଦେଖୁଚୁ ଆମ ମାନେ ତୋ ଏଜ୍ ର ଯେତେବେଳେ ଆମେ ଥିଲୁ ଆମ ଘରେ ଫୋନ୍ ନଥିଲା। ଆମେ ଫୋନ୍ ବି ଦେଖୁନଥିଲୁ।
ଥିଲା ପା ସତ କଥା। ମୋ ମମିର ଗୋଟେ କି ପ୍ୟାଡ ଫୋନ୍ ଥିଲା ମୋର ମନେ ଅଛି।
ହଁ ମୋ ବୋଉ ର ସାମସଙ୍ଗ ଫୋନ ନଥିଲା ନା। ବାପା ଫାଷ୍ଟ ଗୋଟେ ସାମସଙ୍ଗ ଫୋନ ଆଣିଥିଲେ।
ହୁଁ।
ବାପା ଫାଷ୍ଟ ଗୋଟେ ସାମସଙ୍ଗ ଫୋନ୍ ଆଣିଥିଲେ। ସେ ଫୋନ ଟାରେ ମୋର ମନେ ଅଛି । ଟ୍ୟୁସନ୍ ଯାଏ। ସପ୍ତ ନା ସପ୍ତମ ବୋଧେ ଷଷ୍ଟ ହେଇଥାଏ। ବବଲି ଘର ନୂଆ ଫୋନ ଗୋଟେ ଆସି
ହଁ
ହେଲା। ବବଲି ତାର ଫଟୋ ବି ଛାଡେ, ବାପା ଙ୍କ ଫୋନ୍ କୁ ଛାଡେ। ବାପା ଫେର୍ କେବେ ଆସିବେ କୋଉ ଚାରି ମାସରେ ଛଅ ମାସରେ ଥରେ ମୁଁ ସେତେବେଳେ ଫଟୋ ଦେଖିବି। ସିଏ ଯା ନା ବବଲି ନୁହେଁ ଚୁନ୍ ମୁନା ହେଲା। ସେଇ ଚୁନ୍ ମୁନା ତାପରେ ସିଏ ଏ ତାଙ୍କୁ ସି ସବୁ ହ୍ୱାଟସଆପ୍ ମ୍ୱାଟସଆପ୍ ଇଏ ସିଏ ବିଷୟରେ ସବୁ ଜାଣିଥିଲା ଆମେ ଭକୁଆ ଆମେ କିଛି ଜାଣିନୁ। ଆମ ଫୋନ୍ ଥିଲେ ସିନା ଜାଣିବୁ। ଚୁନମୁନା ତାର ସବୁ ବିଷୟରେ କହିବ ଏମିତି ଏ ମାନେ ସେଟା ହବ। ଆମେ କିଛି ଜାଣିନଥିଲୁ ସୁନି ଦେଈ ପଚାରିଥିବେ ତାକୁ ଚୁନମୁନା ଏଇଟା କେମିତି କଣ କରିବୁ ଏଇଟା କହିଦେନି ସେ ଚୁନମୁନା ତାକୁ ସବୁ କହିଦେଉଥିବା ସୁନି ଦେଈ କୁ। ଫୋନ ଆଣିକି ସେଟିଙ୍ଗ ମେଟିଙ୍ଗ ବାହାର କରିକି ଆମେ ଟୋଟାଲ୍ ଜାଣୁନଥିବୁ।
ହୁଁ। ଆମର ବି ସେୟା। ମୁଁ ବି ଜାଣିନଥିଲି କିଛି। ସେ ଗୋଟେ ଗୋଟେ ପୁଅ ପିଲା ଧରିଥିବେ ଯିଏ ସିଏ ତାଙ୍କର ମାମଲତି କରନ୍ତି।
ହୁଁ। ଆ ମୁଁ ଯେତେବେଳେ ସାଇକଲ ସିମ୍ ମୁଁ ଛୋଟ ସାଇକେଲ କେମିତି ଶିଖିଲି ଫାଷ୍ଟ ଛୋଟ ସାଇକେଲ ନା ତମର ଯେତେବେଳେ ଗୋଟେ ଛୋଟ ସାଇ କେଲ ଟେ ଆଣିଥିଲ ତୁ ଶିଖିଲୁ ତା ପରେ ପରେ ମୁଁ ଶିଖିଲି। ବାପା ଯାଇଥିଲେ, ତମ ଘରକୁ ତମ ଘରେ ମୁଁ ଯାଇଁକି ଶିଖିଲି।
ହଁ ପା ମୁଁ, ପା ମୋର ମନେ ଅଛି ମୁଁ, ସେ ଛୋଟ ସାଇକଲ୍ ନେଇକି ଟିକି ଦେଇ କତିକି ଯାଏ। ଦିନେ ତାର ଆସୁଛି ଟିକେ ଦେଇଗତିରୁ, ମୋର କିନ୍ତୁ ଏ ଧୁଙ୍ଗାପା ସବୁ ଭଲ ଜିନିଷ ଆଣନ୍ତି ସବୁ ଯୋଉ ଏଇ ଛତା, ଛୋଟ ଛୁଆ ଯୋଉ କାର୍ଟୁନ ବାଲା ଛତା, ଇଏ ସେ ସବୁ ଆଣନ୍ତି। ମନେ ଅଛି, ମୁଁ ସେଠୁ ସେ ସାଇକଲ୍ ଚଲେଇକି, ହେଲା ଛତା ଇଆଡେ କା କାନ ପାଖରେ ଯାକିକି ବର୍ଷା ପକଉଥିଲା, ଟିକି ଦେଇଙ୍କ କତିରୁ ଆସୁଛି ଟ୍ୟୁସନ ରୁ ହେଲା। ଆସୁଛି କଁ ହେଲା ନା, ପବନ ଦେଲା ହା। ସେଇଆକୁ ସେଦିନ ଯୋଉ ତୁମ ଘରକୁ ଯାଉନଥିଲି, ମୁଁ ନା ବେ ବନ୍ଧ ରାସ୍ତା ଦେଖି ମୁଁ ସେଆ କହିଲି ଲୋ, ମା ଏ ରାସ୍ତା ଏତେ ଚଉଡା ହେଲାଣି, ଏଠି ଦି ଭେରା ମାଇଲେ ବି କେହି କେନାଲ୍ ଲେ ଆଉ ପଡିବେନି। କିନ୍ତୁ, ସେ ଆମେ ଯେତେବେଳେ ପଢୁଥୁଲୁ, ସ କଣ କହିବୁ? ସେଇଠୁ ପବନ ଯିମିତି ଜୋର ଦେଇଛି, ବନ୍ଧ ପାଖେ ଯୋଉ ପବନ ମୋ ଛତା ଏକାଥରେ ଉଡିକି ଯାଇ କେନାଲ୍ ରେ କାଞ୍ଚିଆନା ଘର ସିଧାରେ। ଓଫ୍ ଏ କୋଣ ବେ!
ହୁଁ, ଆଚିଆନା ଘର ସିଧାରେ, ମୋ ଛତା ଉଡିକି ଯାଇ ସିଧା କେନାଲ ଲେ। ମୁଁ ମର ସେଇଠିଆଇ କାନ୍ଦିନି। ଦେଖିଲା ଅଳକୁୁ କାଞ୍ଚିଆନା ସେଇଠୁ, କାଞ୍ଚିଆନା ଆସିକି କହିଲା, କାଞ୍ଚିଆନା ନୁହେଁ, ଆଈ କିଏ ଗୋଟେ ବୋଧେ ଆମ ଗାଁ ଟୋକା ଗୋଟେ କିଏ? ହେଲା! କହିଲା କଣ ହେଇଛି କାନ୍ଦୁଚୁ କାଇଁ? ମୁଁ କହିଲି ମୋ ଛତା ଉଡିିକି କେନାଲ୍ ରେ ପଡିଗଲା। ସେଠୁ ଡ଼ି କି ଯାଇକି, ଦୁଡି କି ଆଇଁଲୁ ଆମେ ଦି ଜଣ ଯାକ। ମୁଁ ଇଆଡ଼େ ସାଇକଲ୍ ନେଇଛି, କିନ୍ତୁ ସାଇକଲ୍ ଗଡେଇିକି ଦୌଡୁଚି ଏଡେ ମୂର୍ ଖଟାମ୍, ଛତା ସାଙ୍ଗରେ ଦୌଡିଚୁ ହେଲା। ସେ ଦୌଡିକି ଆଇଲା, ଯାହା ହଉ ଯୋଗୁକୁ ମାଛ ଧରନ୍ତି ନା ବର୍ଷ ର୍ଷା ଦିନ ସବୁ ଆସିକି ଆମ ସୋଟ ମୁହଁରେ ମାଛ ଧରୁଥିଲେ ସିଏ ସେଇଠୁ, ହାତ ବଢେଇକି ସେତେବେଳେ ପୁଣି ହାଇଟ୍ ବି କମ୍ ଥିଲା, ସେ ଯୋଉ ସୋ ଟ ମୁହଁ ଟାର। ହାତ ବଢେଇକି ଧରିକି ମତେ ଦେଲେ, ନେଇକି ଆଇନି ଘରୁ ଗୋଟା ପୁଣି କାଧୁଅ ମାଦୁଅ ହେଇକି ଏଇ ଫୋନ
ଆଗରୁ ତ ସେଏଁ ତି ଲଣ୍ଠନ, ସେ ଛତା, ରେନିକୋଟ ଥିଲା, କେତେ କଣ କରୁଥୁଲୁ? ଝୁମ୍ପୁୁରୀ ପର୍ଯ୍ୟନ୍ତ ସାଇକଲ୍ ରେ ପେଲି ପେଲି ଟିୟୁସନ ଯା
ପଡିଚି, ହଁ। କିନ୍ତୁ ଏଇଆ ଲଣ୍ଠନେ ମୁଁ ଘରେ ପଢିଛି, ଟିୟୁସନ୍ ବିସ୍ ରୁପୀଆ ପାଖକୁ ଗଲୁ ଆ ପିଆ ଯଉ, ସେତେବେଳେ କୁହା ହେଲା କଣ ନା ସବୁ ଚାର୍ ର୍ଜର ଲାଇଟ୍ ହୁଁ।
ଘରେ କାମ